ହ୍ୟାଲୋ।
ହ୍ୟାଲୋ।
ହୁଁ। ଖାଇସାଇଲୁଣୁ।
କିଏ?
ହଁ ଶୁବୁଚି ଖାଇସାଇଲୁଣୁ।
ହଁ ଖାଇସାଇଲିଣି ମୁଁ ପ ହଁ ପଖାଳ। ଯୋଉ ଆଳୁ ବାଦାମ ଚକଡା ଶାଗ ଭଜା ଆଉ ଯୋଉ ପୋଇ ଆଳୁ ମସଲା ଭ ଜା।
ହୁଁ।
ତମେ?
ତମେ? ମୁଁ ସେଇ ପଖାଳ ଟିକେ ଖାଇଚି। ଆଳୁ ମିକ୍ସଚର ଆଉ ଆମ୍ବ। ଆମ୍ବ କାଲି ଆଣିଥିଲି। କଟକରୁୁ ଆସିଲା ବେଳେ ଏଇ ଚ ମେଡିକାଲ ରୁ ଆଣିଥିଲି। ଭଲ ମିଠା ଆମ୍ୱ ଆଉ କିଲେ ଆଣି ଥିଲେ ହେଇଥାନ୍ତା। ହୁଁ। ମୁଁ କହିଲି କିଏ ବୋହିକି ନବ କିଲେ ଆମ୍ବ ଆଣିଥିଲି ଜମା। ସୋମବାର ଗଲେ ଆଣିବି। ମୁଁ କହିଲି ପୁଣିତ ଆସିବି ସୋମବାରେ। ଆମ୍ବ ଟିକେ ହେଲେ ଭଲ ଲାଗୁଛି ଖାଇବାକୁ ମିଠା ଆମ୍ବ।
ହୁଁଉଉ
ତୋ ବୋଉ ରୋଷେଇ କରିସାଇଲାଣି।
ନା କରୁଚି ରୋଷେଇ।
ତୋ ବୋଉ ପଖାଳ ଖାଉ ନଥିବ ନା ଖାଉଛି ଲୋ।
ନା କଥା ହବ। ଦାନ୍ତ ବିନ୍ଧିଲା ଦାନ୍ତ ଓପାଡ଼ିକି ଆସିଚି ପଖାଳ ଖାଇବ କଣ?
ହଁ ତା ଦାନ୍ତ ଫୁଲିଚି ପା କହୁଛୁ ଦରଜ।
ହୁଁ ହୁଁ।
ତ ଚୋବେଇ ଚାବେଇ ଏଇନା ଖାଇପାରୁ ନାଇଁ।
ନା ହଁ ସେମିତି ଟିକେ ଟିକେ।
ହୁଁ। ଆଉ ସକାଳୁ କଣ ଖାଇଚି ତୋ ବୋଉ।
ସକାଳୁ କଣ ଚା ପିଇଥିବ ଆଉ କଣ?
ତ ବୋଉରତ ସକାଳ ଖାଇବା ନାହିଁ ଆଉ। ତାର ଏକାଥରେ ରୋଷେଇ କରିବ ଯାହା ଖାଇବ।
ହୁଁ ତ ସକାଳ ଖାଏନି?
ବକତକିଆ ଖାଇବା ତାର ଆଉ ଖାଲି ଚାହା ପିଉଥିବ। ଦି ତିନି ଥରକିରି।
ହୁଁ।
ଆଉ କଣ ନଗେଇ ଖୀଆ କରଛି ତୋ ବୋଉ।
ଉଁ ଡାଲି ଆଉ ଯୋଉ
ଆଉ କଣ?
ଶାଗ ଭଜା ପୋଇ ଆଳୁ ମସଲା ଭଜା ଭାତ।
ଭାତ। ହୁଁ ଭାତ ବୋଧେ ବସିଚି ସବୁ ହେଇ ସାଇଲାଣି।
ନା ଭାତ କରିଦେଇଛି ଡାଲି ବସିଥିଲା ବୋଧେ? ଆଉ ଏପଟେ ଗ୍ୟାସ୍ ଶାଗ ଟା ଭାଜୁଚି।
ନା
ବାପା
ବାପା ନନା କଆଟେ ଜାଇଚ
ବାପା ଏଇ ଗା ହ୍ୟାଲୋ।
ହୁଁ।
ବାପା ଗାଧେ ବିଲରୁ ତୋଳେ ତୋଳି କରିକି ଆସିକି ଗାଧେଇକି ଯାଇଚନ୍ତି ପୁଣି କୁଆଡେ। ଖାଇକି ନା ନା ଏଇ ତାର ଗାଧୁଆ ପା
ଆଉ ଡାଲି କରିଛି ରୋଷେଇ ମୋର ସୋଇଲାଣି। ଡେଲି ଆଳୁ ପୋଟଳ ଭଜା ଆଳୁ ସିଜେଇଚି। ଆଉ ଆମ୍ବ ଅଛି ଖାଇବୁ? ରୋଷେଇ ଲେଟ୍ ରେ କଲି ଲେଟ୍ ରେ ମାନେ ଶୀଘ୍ର ସରଲା ଗ୍ୟାସ୍ ରେ ଡାଲି ବସେଇ ଦେଲି ଲାଇନ୍ ଟା ଭାତ ବସେଇଦେଲି। ଆଉ ଭଜା ଟା କରିଦେଇଥିଲି ଆଗୁରୁ। ଭଜା ଭାଜି ଦେଇକିରି ଭାତ ବସେଇଥିଲି।
ଗ୍ୟାସ୍ କେତେ ଦିନ୍ ଯାଉଛି ତମର?
ଗ୍ୟାସ କଁ ସବୁବେଳେ ଆମର କରିଚିକି ଆମର ତ ସେ ଲାଇନିରେ ରୋଷେଇ ଆଉ। ଗ୍ୟାସଟା କେତଳେ ଯେତେବେଳେ ଦେଖମି ଡେରି ହେଲା ଗ୍ୟାସ ରେ କଣ ବସେଇଦେମି କି ଲାଇନ ନଥିଲେ ଗ୍ୟାସରେ ବସେଇଲିି କଲ ଏମ୍ ତି ଆଉ। ଦ୍ୟାସଟା ଆମର ବେଶୀ ହଁ। ହଁ।
ହୁଁ।
ଆମର ଟାଙ୍କି ସରି ନାଇଁ ଆଉ ଗୋଟେ ଟାଙ୍କି ମାର ଫୁଲ୍ କରିକି ଥୋଇଚି ଏଇ ଯୋଉ ଗ୍ୟାସ ରେଟେ ଦେଖୁନୁ ବଢିଲା ଗ୍ୟାସ୍ ପ୍ରୋବଲେମ୍ ହେଲା ସେଇ ଥେରେ ଆଉ ଗୋଟେ ଟାଙ୍କି ବୁକିଂ କରିଦେଇକିରି ସେ ମାସେ ଲାଗିଲା ସେଥରେ କେତେ ଫୋନ ମୁଁ କରିଚି। ଆଁ ଆସିବାକୁ ମାସେ ଦେଢ଼ ମା ସେ ମାସେ ପନ୍ଦର ଦଶ ଦିନି ଖଣ୍ଡେ ଲାଗିଲା ଦଶ ବାର ଦିନ ଆସିଲା ଗ୍ୟାସେ। ଉଁ କହିଲା ଗାଡି ଆସୁନାଇଁ ଆମ ଗାଡି ଯାଉନି ଆମ ଗାଡି ଯାଉଚି ଆମ ମାଲ୍ ହେଲା ଆଣିୁଚି ସିଆଡୁ ଆସୁ ନେଇଁ ଏମିତି କହିକି ପୁଣି ନିଜେ ସାଇକେଲ ରେ ଆଣିକି ମୋ ଘରେ ଦେଇକି ଗଲେ ଟାକି ତାଲା ମୁଁ ନେଇ କି ଯାଉଛି ନେଲା କଲା ପିଲା କେହି ନାହାନ୍ତି ପିଲା ଆସନ୍ତୁ ମୁଁ ପଠେଇମି ଏମତି କହି କହି ମତେ ଭୁଲେଇ ଭୁଲେଇ ଫୋନ ଉ ଠେଇବାନି ଇଏ କରିବାନି ଉଁ ତା ପରେ ମୋ ଅଫିସ୍ ଲଗେଇଲା ବେଳୁକୁ ଆଉ ଅଫିସି ନମ୍ବରକୁ ଲାଗେନି ସୁଇଚି ଅପ ସୁଇଚି ଅପ ଆଣୁ ତା ପରେ ସେ ନିିଜେ ଫୁଣ ଆଣିକି ମୋ ଘରେ ଦେଇ ଦେଇ ଯାଉଚି।
ହୁଁ।
ଆମ ଏଜେନ୍ସି ଯେ ଏଇଠି ବରଗଡ଼ା ତାଙ୍କ ଘର ସେଇଠି ବି ସେ ଗ୍ୟାସ୍ ଅଫିସ୍ କରିଚି। ଆଉ ବଣ୍ଟି କୁଆଡେ ଯାଇଚି।
ସେ ଏଇ ମୋରି ପଛରେ ପଡ଼ିଚି। ଦେ ପଇସା ଦେ ମୁଁ ଜ୍ୱାଡ଼େ ଗନି ମୋ ପଛରେ ଗୋଡ଼େଇଲା।
ସବୁବେଳେ ଖାଲି ପଇସା ଦେ।
ହୁଁ।
ତୋ ଦେଇ କଣ ତୋ ଦିଦି କଣ ଟଙ୍କା ଗଛ ଟଙ୍କା ଗଛ ହଲେଇ ଦବ ଏ ଏ ଟି ଏମ୍ ଏ ଟି ଏମ୍ ଝଡ଼ିପଡିିବ?
ପ୍ୟାଣ୍ଟ ସାର୍ଟ ଆଣିବ ପଇସା ଦେ
ଉଁ ତୋ ଦେଇ ହେଲା ତୋ ଦିଦି ହେଲା ଏ ଟି ଏମ୍ ତୁ ହେଲୁ ଏ ଟି ଏମ୍ ର କାର୍ଡେ ତ ଦିଦି ପଛରେ ସେଇଥିପାଇଁ ଲାଗିକି ରହୁଚୁ କାର୍ଡ ଟା ଲାଗିଗଲେ ପଇସା ବାହାରି ପଡିବ।
ହୁଁ ହୁଁ। ମୋ ମୁଣ୍ଡ ଟାକୁ ସବୁବେଳେ ଖରାପ କରୁଚୁ। ଅ ନିନି ମାଉସୀ ବୋଧେ ଫୋନ କରିଥିଲେ ବୋଉ କଥା ହଉଥିଲା। ମୁଁ ଗାଧୋଉ ଥିଲି।
ହୁଁ।
ହୁଁ। ଆଉ ଜଗା?
କିଏ ତୋ ଜଗା ଭାଇ ଗାଧଉଚି। ଜଗା ପଖାଳ ଖାଇକି ଯାଇ ବୁଲି ବୁଲି ଆସିକି ଏବେ ଗାଧଉ ଉଚି। କାଶୀ ହେଲା କିଏ ତୁ ନା କିଏ? ଏ ପୋଖରୀକୁ କାଲି ପଳେଇଥିଲେ। ଓ ହୋ।
ବୋଉ ଶାଗ ଟା ଭାଜୁଚି ଫ୍ୟାନ୍ ଲାଗିଚି ସେ ଗ୍ୟାସ ଟା ଆସୁଚି।
ଆଉ ସିଏ ପଖାଳ ଖାଇଚି ନା ନାଇଁ?
ହଁ ତାର ମୋର ଖାଇଲୁ ସେ ଖାଇକି ତ ତାର ଗଲା ବୁଲି। ବୁଲି ପଳେଇଲା ବୁଲିକି ଆସୀକି ଗାଧୋଇଲା। ଆ ମୁଁ ମୋର ଖାଇଦେଇକି ଭାତ ଗାଳିଲି ଭାତ ଗାଳିକିରି କୁନିଷ କଥା ହଉଥାଏ ଏଇଆଡ଼େ ଭାତ ଗାଳୁଥାଏ। ସାଡେ଼ ତାକ ରଇଜଉ ଡାଲି ଫୁଟେଇଲି। ଫୁଟେଇ ନଥିଲି ଫୁଟେଇ ଫୁଟେଇ ଦେଇ ପଳେଇଆଇଲି ଏ ଘରକୁ। ଆମ ରୋଷେଇ ଘରେ ତ ଗୋଟେ ସେକଣ୍ଡେ ତୁ ପଶି ପାରିବୁନୁ ଯୋଉ ଝାଳରେ ଗାଧେଇ ପଡିବୁ ନା। ବିଳି ବିଳି ହେଇକି ଆସିବୁ କହିବୁ ମୁଁ ଦୋଉଡିକି ପଳାଇ ସେ ଘରକୁ କେମିତି ଯାଏଁ।
ସବୁଠି ଗରମ।
ହୁଁ। ସବୁଠି ଗରମ ଯେ ଆମର ରୋଷେଇ ଘର ଟା ପ୍ରବଳ ଗରମ। ମାନେ ଚାରିପଟ ନିବୁଜ ଓ ଉପର ଆଜ୍ ଜବେଷ୍ଟ ଆଜିବେଷ୍ଟ ପୁରା ତାତିଯାଉ ଆଜିବେଷ୍ଟ ଘରେ ତୁ ପଶି ପାରିବୁନୁ ଏ ଯୋଉ ଗରମରେ।
ହଁ।
ଆଉ ସୋମବାର ଦିନ ଯିବ ତୋ ବୋଉ ମେଡିକାଲ୍ ନା କଣ ନା ଯିବନି? ଥାଇରଏଡ଼ ପାଇଁ ତାର ଗଲାଣି ଦେଖେଇଲାଣି ନା ଆଉ ଦେଖେଇନି?
ନାମ ଦେଖେଇନି।
କେବେ ଯାଇଥିଲା ଦେଖେଇଥିଲା?
ଏବେ କେଜାଣି କେବେଠୁ ଏଇ ଥରେ ମଝିରେ ଯାଇକି ଏଇଠି ଟେଷ୍ଟ କରିଥିଲା ଆ ଯୋଉ ନନା ଦେହ ଟାଇମ୍ ରେ ବୋଧେ ଥାଇରଏଡ ଟେଷ୍ଟ କରିଥିଲା ଏଇ ମଧୁଵନରେ
ହୁଁ ମାନେ ମେଡିସିନ ଯୋଉ ସରିଯାଉଚି ସିଏ ପୁଣି କଣ ସେତିକି ମେଡିସିନ ମଗେଇକି ପୁଣି ଖାଉଚି ନା କଣ?
ବୋଧେ
ସବୁଦିନ ଖାଉଚି ନା ମେଡିସିନ?
ହଁ ସବୁଦିନି
ଆ ଧର ମତେ ମତେ ଯଦି ଝିଅ ମେଡିସିନ ଦେବେ ଏବେ ମୁଁ କଣ କରମି ମାନେ ସରିଗଲେ ଖାଇସାରିଲେ, ପୁଣି ଯିବି ତ ଟେଷ୍ଟ କରମି ନା କଣ?
ସେ ଦିଅନ୍ତୁ ତିନି ମାସକୁ ତିନି ମାସ ଯକି ଟେଷ୍ଟ କରିବାକୁ
ହଁ
ସେ ତିନି ମସିଆ ଥାଇରଏଡ ଡୋଜ ଟା ତିନିମାସ ଖାଇସାରିଲା ପୁଣି ଯାଇକି ଟେଷ୍ଟ କରିବ ତାପରେ ଯାଇକି ଦେବେ
ହୁଁ।
ଟେଷ୍ଟ ଅନୁସାରେ ଯଦି କମିଥିବ ବଢିଥିବ ତାର ପାୱାର ଅଛି, ଡୋଜ ଅଛି କୋଉଁ ବ ମାନେ ବଢିବାରେ କେତେ ପାୱାର ମେଡିସିନ ଖାଇବେ ଡୋଜ ର
ହଁ ତମର ମାନେ କେତିକି ଅଛି, ଥାଇରଏଡ ସେଇ ଅନୁସାରେ ପାୱ ର ମେଡିସିନ ଦେବେ ଯଦି ଯଦି ନାହିଁ ତାହେଲେ ଦେବେନି, ହଁ।
ହଁ। ସେଇଟା ସେ ଦେଖିକି କୋଉ ମେଡିସିନ ଦେବେ କି କଣ କୁହନ୍ତି ଆଉ।
ହୁଁ।
କେତେ ପାୱାର ଅଛି, ପଚାଶ ଅଛି, ଶହେ ଅଛି, ଶହେ ବାର ପଞ୍ଚସ୍ତରୀ ପଚିଶ ବି ଅଛି ହୁଁ ତାର ପାୱାର ନେଇକି ଦେଖନ୍ତି ଯଦି ଯ ବହୁତ ଥାଏ ତାଙ୍କର ଦେବେ କମ ଥିଲେ କୋଉ ଡୋଜ କୋଉଟା ଖାଇଲେ ଭଲ ହବ, ସେମାନେ ବି ଜାଣିଛନ୍ତି ତାଙ୍କର ଦିଅନ୍ତି ଆଉ।
ହୁଁ।
ଆ ତମେ ଯେଉ ଟେଷ୍ଟ କରିବ, ଦେଖିବ ଡକ୍ଟରକୁ ଯା କହିବେ, ସେଇ ହିସାବରେ ମେଡ଼ି ସିନ୍ ଦେଲେ ଆଣିକି ଆସିବ ଆଉ।
ହୁଁ।
ଅବହୁ ତ ଡକ୍ଟର କହିଲା କି ସବୁଦିନ ମେଡିସିନ ଖାଇବ, ଆଉ ସେ ଯୋଉ ବି କିଛି କିଛି ଦିନ ମେଡିସିନ ଖାଇବ ଛାଡିଦବା, ତାକୁ ବେଶୀ ଥଣ୍ଡା ହେଇଯାଏ ଆଉ ଦରଜ ଫ ରଜ ହେଇଯାଏ ତା ପାଦ ଗୋଡ ଯୋଉ ହାତ ଫାତ।
ହୁଁ।
ହଁ।
କାଲି ଆମ ପୁଅ ଉପରକୁ ଟିକେ ଚିଡିମିଡି ହେଇଗଲି। ମଧୁ ଆ